ହ୍ୟାଲୋ।
ଆଜ୍ଞା। ମୋ କଥା ଆପଣଙ୍କୁ ଶୁଭୁଛି?
ହଁ ହଁ ଶୁଣା ଯାଉଛି।
ଆଜ୍ଞା। ଆଉ କଣ କରୁଥିଲେ? ମୁଁ ଏଇ ଯାଇଁ ବାସ ସନ ମାଜିକି ଆସିଲି। ଏବେ ମାଆଙ୍କ ପାଖରେ ବସିଛି ତାଙ୍କ ଗୋଡ ଟିକେ ଏମିତି ମୋଡି ଦଉଛି ଆଉ।
ଆଛା, ଆଚ୍ଛା।
ଆଜ୍ଞା। ଆଉ ଆପଣ?
ଆମର ଏଇ ଜଷ୍ଟ ସବୁ କାମ ସରିଲା ଟିକେ ରେଷ୍ଟ ନେଇକି ପୁଣି ଏବେ ଏଇ ଘର ପାଇଁ ଟିକେ ଚା ଫା ବନା ହବ। ହେଲେ ହଉ ଏଇ ଟାଇମ ଟା ଫ୍ରି ଅଛି ଟିକେ କଥା ହେଇଯାଏ।
ଆଜ୍ଞା।
ହୁଁ। ଆଉ ଘରେ ସମସ୍ତେ ଭଲ?
ଆଜ୍ଞା।
ହଉ। ଆଉ ଲଞ୍ଚ ଆଜି କଣ ହେଇଥିଲା?
ଆଜି, ଆଜି ଖାଇଥିଲୁ ଭାତ, ଡାଲି ପୋଟଳ ଭଜ ସରି ପୋଟଳ ପୋଟଳ ତରକାରୀ ଆଉ ଶାଗ।
ଆଚ୍ଛା।
ଆଜ୍ଞା।
ଆପଣଙ୍କ ଆଡ଼େ ବର୍ଷା ହଉଛି?
ହଁ ବହୁତ ଜୋରରେ ହଉଥିଲା ଏବେ ଯାହାହଉ ଟିକେ ଛାଡିଛି।
ଅଛି।
ଆପଣଙ୍କ ସେଠି?
ହଁ ଆମର ମର୍ଣିିଂରେ ତ ହଉନଥିଲା। ଏଗାରଟା ପରଠାରୁ ଚାଲି ଚାଲିଛି ଚାଲିଛି ଏପର୍ଯ୍ୟନ୍ତ ବନ୍ଦ ହବାର ନାହିଁ ଯେ ବିରକ୍ତ ଲାଗିଲାଣି ମଣିଷ। ବର୍ଷା ଖୋଜୁଥିଲା ତିନି ଦିନ ତଳେ କିନ୍ତୁ ଏଇ ତିନି ଦିନି ହେଲାଣି ଏ ଏତେ ବର୍ଷା ହଉଛି ଯେ ଆଉ ବର୍ଷା ଭଲ ଲାଗୁନି ମାନେ ବାହାରକୁ କୁଆଡେ ଯାଇହିଁ ହଉନି।
ହଁ। କାମ ବି କରିହବନି ଏ କାଦୁଅ ମାଦୁଅ ରେ।
ହଁ ପରା ବର୍ଷା ହଁ କପ ମେନ୍ ପ୍ରୋବ୍ଲେମ୍ ହଉଛି କପଡା କପଡା ଶୁଖି କପ୍ କପଡା ଶୁଖେଇଆକୁ ବହୁତ ପ୍ରୋବ୍ଲେମ୍।
ହଁ ବହୁତ ଅସୁବିଧା ହଉଥିବ। ଆଉ ଆପଣ ଖାଇଥିଲେ କଣ?
ଆମର ଆଜି ହେଇଥିଲା ଭାତ ଡାଲମା। ହଁ ଆମ୍ବ ଖଟା ଆଉ ଯୋଉ କରଡ ଭଜା ପୋଟଳ ଭଜା ଭେଣ୍ଡି ଭଜା। ଆଉ ହେଇଥିଲା ଯୋଉ ସଜନା ଶାଗ
ଓ ହୁଁ ଭଲ ପୁରା ଆଜି ସାଧା ଉପରେ ସବୁ ହେଇଛି ଆ ଗୁରୁବାର ବୋଲି।
ହଁ ଆଜି ଗୁରୁବାର ତ ଆଜି ସବୁ ସାଧା ଉପରେ ଚାଲିଛି ସମସ୍ତ ତାଙ୍କ ପତନର ଗୋଟେ ଗୋଟେ ଗୋଟେ ଗୋଟେ ଆଇଟମ୍
ଆଜ୍ଞା। ଆଉ ଆପଣଙ୍କୁ ବୁଲିବାକୁ ଭଲ ଲାଗେ?
ଆ ବୁଲିବାକୁ ତ ବହୁତ୍ ସ କାହାକୁ ଭଲ ନ ଲାଗେ କଣ ବୁଲିବାକୁ ସମସ୍ତେ ସବୁ ଭଲ ଲାଗିବ କିନ୍ତୁ ପରି ସ୍ଥିତି ମ୍ୟାରେଜ ପରେ ଏମିତି ହେଇଯାଉଛି ବୁଲବା ନାଁ ଟେ ସଫ ହେଇଯାଏ।
ହଁ ସେଇଟା ତ ସତ କଥା।
ତା ଆପଣ ତ ବେବି ହେଇନଥିବ ଅଲଗା କଥା ବେବି ହେଲା ପରେ ବୁଲିବାଟା ଆହୁରି ସପ୍ନ ମାନେ ମାଇଣ୍ଡ କୁ ହିଁ ଆସୁନି କେମିତି ସ କାଲି ଗୋଟେ ଛୁଆ କାମ କରିବ ଘର କାମ କରିବ ପୁଣି ଛୁଆ କାମ କରିବ ଘର କାମ କରିବ। ସିଏ ଆଉ ବୁଲିିବାଲି ହଉନି।
ସେ ଗୋଟେ ଦାୟିତ୍ୟ ଆସିଯିବ କି ଛୁଆ ଅଛି ତାର କାମ ଆଗ।
ହଁ।
ଆଉ ଆପଣ ଆଉ ଆପଣଙ୍କ ଘର କୋଉଠି।
ଆମର ଭୁବନେଶ୍ଵର।
ଆଜ୍ଞା ଭୁବନେଶ୍ଵର ତ ପୁରା ମାନେ ମନ୍ଦିର ମାଳିନୀ ଜାଗା ସେଠି କଣ ସବୁ ମନ୍ଦିର ବୁଲିଛନ୍ତି?
ନା ମୋର ଏଥିରେ ତ ମ୍ୟାରେଜ୍ ଆଗରୁ ମୁଁ ଥରେ ଦିଥର କହିଲେ କଣ ବୁଲିଥିବି। ମ୍ୟାରେଜ୍। ମାନେ ଏମିତିଆ ସିଚୁଏସନ ଯେ ଆମେ ମନ୍ଦିର ଯିବାକୁ ଟାଇମ୍ ହଉନି। ଗୋଟିଏ ଥର ଖାଲି ଲିଙ୍ଗରାଜ ଯାଇଥିଲି ଆଉ ଏଇ ପାଖ ଛୋଟ ଛୋଟ ମନ୍ଦିର। ଏସବୁ ଆଜି ଯାକେ ମୁଁ ଧଉଳିଗିରି ଉଦୟଗିରି ଦେଖି ପାରିଲି ନାହିଁ। ଏ ମାନେ ସାତ ବର୍ଷ ହେଇଗଲା ମୋ ମ୍ୟାରେଜ୍ କୁ ଆମେ ଯିବୁ ପ୍ଲାନ କରି ଗୋଟେ କଣ କଣ ଗୋଟେ ହେଇଯିବ ଯାଇପାରିବନାହିଁ ତାପରେ ଏବେ ତ ବେବି ଛୋଟ ତା କୁ ନେଇକି ଏଇ ଯୋଉ ଆଜି କାଲିକା ଯୋଉ ସିଚୁଏସନ ହେଲାଣି। କ୍ଲାଇମେଟ୍ ଯୋଉ ଚେଞ୍ଜ ହଉଛି ଛୁଆଙ୍କୁ ନେଇକି ଯିବାକୁ ହିଁ ଡର ମାରୁୁଛି ମାନେ କୋଉ ଘଣ୍ଟେ ପାଇଁ ତମେ ଯାଇଥିବ। ଟିକେ ବାହାରେ ବୁଲାବୁଲି କରି ମାଇଣ୍ଡ ଫ୍ରେସ୍ କରିବ ଦଶଟା ରୋଗ ନେଇକି ଆସିବ।
ହଁ ସେଇଟା ତ ସତ କଥା।
ବହୁତ ଛୋଟ ନା ବହୁତ ଛୋଟ ନା ହଁ ଟିକେ ବଡ ହେଲେ ହଁ ତା କୁ ନେଇକି କୁଆଡେ ଯାଇପାରିବ? ହଁ ଏବେ ସେ କୁହେଁ ବହୁତ ହଇରାଣ କରିଦଉଛି। ଆପଣ କେବେ ଆସିଛନ୍ତି ଭୁବନେଶ୍ଵର।
ହଁ ମୁଁ ସେଇ ବିଜିବି ରେ ପଢୁଥିଲି ନା ପ୍ଲସ୍‌ ଟୁ। ହୁଁ ସେଇ ଯେହେତୁ ବିଜେ ବି ବିଜି ବି ପାଖରେ ଯେହେତୁ ଲିଙ୍ଗରାଜ ଥାଏ। ସେଇଠି ଟିକେ ମନ ଭଲ ନ ଲାଗିଲେ ସେଇଠିକି ମୁଁ ପ୍ରାୟ ପଳାଏ। ଆଉ ତାପରେ ଆମର ସେଇଠି ଅଛନ୍ତି ଯୋଉ କେଦାର ଗୌରୀ।
ଆ ମୁଁ ନା ଶୁଣିଛି ଦେଖିନି।
ହଁ ସେଇଠି ତା ପାଖରେ ଏପଟକୁ ତା ଡାହାଣ ସାଇଡ୍‌ ରେ ମୁକ୍ତେସ୍ୱର୍ ଅଛି। ସେଇଠିକୁ ମୁଁ ଯାଇଛି ଦି ତିନିଥର ହବ ଯାଇଛି। ଏଇ ଶିବରାତ୍ରି ରେ ଯାଇଥିଲି ଥରେ। କାରଣ ଶିବରାତ୍ରିରେ ତ ଭାବିଥିଲୁ ଯିବାକୁ ଲିଙ୍ଗରାଜ କିନ୍ତୁ ଲିଙ୍ଗରାଜରେ ଯୋଉ ଭିଡ। ଆମେ ଯାଇଥିଲୁ ମକର ସଂକ୍ରାନ୍ତିରେ ସେଠି ଯୋଉ ଚାପା ଚୁପି କରିଦେଲେ ଆମକୁ। ଆମେ କହିଲୁ ହେ ପ୍ରଭୁ ଆମେ ବରଂ ଆସିକି ଏମିତି ଦେଖିକି ଯିବୁ। ଏମିତି ଆଉ କିଛି ପର୍ବରେ ଆଉ ଆସିପାରିବୁନି। ମଣିଷ ତ ନିଜର ଜୀବନକୁ ରଖି ମାନେ ବଞ୍ଚେଇ ପାରିବନି ଆଉ କଣ ଆଉ ଠାକୁରଙ୍କୁ ଆଉ କଣ ଦେଖିବ।
ହଁ ନି
ଆଉ ରାମ ମନ୍ଦିର ଯାଇନାହାନ୍ତି।
ରାମ ମନ୍ଦିର ମାନେ ଏଇ ଭୁବନେଶ୍ଵର କଥା କହୁଛନ୍ତି ନା ଯୋଉ
ଆଜ୍ଞା ନାଇଁ ଏଇ ଭୁବନେଶ୍ଵର କଥା।
ହଁ ରାମ ମନ୍ଦିର ଯାଇଛି ରାମ ମନ୍ଦିର ଗଲିଣି ଚାରି ପାଞ୍ଚ ଥର ଗଲିଣି ମନ୍ଦିର।
ହୁଁ।
ହଁ ସେଟା ଆଉ ଆପଣ ଏବେ ମ୍ୟାରିଡ୍‌ ନା ଅନ୍‌ମ୍ୟାରେଡ୍‌ ନା କଣ?
ନାଇଁ ନାଇଁ ମୁଁ ଏ ପଢୁଛି।
ଆଚ୍ଛା ଯାଅ କଣ ପଢୁଛନ୍ତି ଆପଣ?
ମୁଁ ବି ପ୍ଲସ୍ ଥ୍ରୀ ପଢୁଛି ପ୍ଲସ୍ ଥ୍ରୀ କରୁଛି।
ହଁ। ଆଚ୍ଛା ଏ ସବୁ ଘରେ ଭଲ।
ଆଜ୍ଞା।
ଆଚ୍ଛା। ହଁ।
ଆଉ ଏମିତି ଫାଙ୍କା ବସିଲେ କଣ କରିବାକୁ ଆପଣଙ୍କ
ହ ପାଙ୍କା ବସିଲେ ମତେ ମୋର ଟିକେ ମୁଁ ଝିଅ ବେଳେ ମୋର କୋର୍ସ କମ୍ପ୍ଲିଟ ହେଇଥିଲା ପାର୍ଲର ର ମେନ୍ଦିର ସବୁ ଥିଲା ତ ମୁଁ ତାକୁ ଟିକେ ହାଣ୍ଡ ପ୍ରା ପ୍ରାକ୍ଟିସ କରେ କାରଣ ଟଚ୍ ବି ରହିବା ନିହାତି ଦରକାର କାରଣ ବେବି ହବା ପୂର୍ବରୁ ପୂର୍ବରୁ ମୁଁ ଥିଲି ଜବ୍‌ ରେ କିନ୍ତୁ ଏବେ କୁଇ କରିଚି ତ ହାଣ୍ଡ ପ୍ରାକ୍ଟିସ ବି କରିବା ନିହାତି ଦରକାର। ନା ତ ମୁଁ ମୋର କିଛି ନା କିଛି ଗୋଟେ କରିଥାଏ ତାପରେ ଏମିତି ଚାଲିଛି।
ଯା ହୋଉ ଭଲ।
ଭାଇଙ୍କ ପାଇଁ
ଆଜ୍ଞା
ମୁ କହଲି ଫାଙ୍କା ପାଇଁ ସେମିତି ଟାଇମ। ହିଁ ନାହିଁ ଫାଙ୍କା ଆମକୁ ବାହାର କରିବାକୁ ପଡିବ।
ଯାହା ହଉ ମାନେ ଭଲ ମାନେ ଠିକ ଟାଇମକୁ ଆପଣ ମାନେ ଠିକ ୱେରେ ଯୋଉ କୁହନ୍ତିନି ୟୁଜ କରୁଛନ୍ତି ଆଉ ଭଲ।
ଆଉ କଣ?
ଆଉ ଆପଣ କଣ ମାନେ ଶାକାହାରୀ ନା ଏମିତି ଆମିଷ ବି ଖାଆନ୍ତି।
ନା ନା ମୁଁ ବିଲକୁଲ ସକାର ନୁହ ହୁଁ ହୁଁ ମୋର ଫେବ ରେଟ୍ ହୋଉଛି ନନ୍ ଭେଜ ହୁଁ ହୁଁ ହିଁ ମତେ ପସନ୍ଦ ଆଗ ନନ୍ ଭେଜ।
ଯା ହୋଉ ହୁଁ। ମୁଁ ମୁଁ ବି ସେଇଭଳିଆ ମାନେ ମୋର ଆମିଷ ଆଗ। ମୁଁ ତ ମାନେ ପ୍ଲସ ଟୁ ଯାଏ କିଛି ବାର ମାନେନି ସବୁ ବାର ଆଇଁଷ ଖାଇଦିଏ। ମାନେ ଯଦି ମିଳିଲା ଆଉ ଛଡା ଛଡି ନାଇଁ ଖାଅ। କିନ୍ତୁ ଏବେ ଟିକେ ଟିକେ ଏବେ ଟିକେ ଟିକେ ଏଇ ଦେହ ପା ଖରାପ ହେଲା ପ୍ରାୟେ ଟିକେ କହିଲେ କି ଟିକେ ଆଇଁଷ କମ ଖାଅ ଇଏ ସିଏ ବର୍ଷେ ଛାଡି ଦେଇଥିଲି ଦେହ ପାଇଁ। ପୁଣି ଆଇଁଷ ଛାଡିଲି ଯେ ମୁଁ ଯେହେତୁ କ୍ଷୀର ଫିର ଏଗୁଡା କିଛି ଖାଏନି ପରିବା ପତ୍ର ମୋର ହିମୋଗ୍ଲୋବିନ୍ କମିଗଲା ଡକ୍ଟର କହିଲା ଆଇଁଷ ଖାଅ ପୁଣି ଖାଇଲି ଆଉ।
ଆଚ୍ଛା।
ଆଜ୍ଞା। କଣ ଏବେ ଦେଖୁନାହାନ୍ତି ସମସ୍ତେ ପ୍ରାୟ ମାନେ ଆମିଷବୁ ଛାଡି ଦଉଛନ୍ତି।
ହଁ ସେ ଛାଡିବାରେ କିଛି ମୂଲ୍ୟ ନାହିଁ ଯଦି ମନରେ ତମର ଅଛି ନାହିଁ ମ ଚିକେନ୍ ଫିକେନ୍ ମିଳିଗଲେ ହୁଅ ଟିକେ ହେଇଯାଆନ୍ତା ତାହେଲେ ସେ ଛାଡିବାରେ କିଛି ମୂଲ୍ୟ ନାହିଁ।
ସେୟା ସେୟା।
ମନ ହୋଉଛି ଖାଅ ମନ ନ ହୋଉଛି ନା ଖାଅନି।
ନାଇ ସେ ମୋ ମା ତ
ମୁଁ ମୋ ମା ବି ସେଇ କଥା କୁହନ୍ତି ଯଦି ମନରେ ଅଛି ଖାଇଦେ। ପୁଣି ମାନେ ଏପଟେ ଏପଟେ ମନରେ ରଖିଥିବୁ ସେପଟେ ମିଛି ମିଛି କି ଏ ଭଗବାନଙ୍କ ପାଇଁ ଖାଇବିନି ସେଇଟା କଣ ଆଉ ହବ ଘାଣେ ଅର୍ଧ ଭୋଜନ ବା ଏମିତି ମୋ ମାଆ କୁହେ।
ତାପରେ ଏବେ ବେ ବ୍ୟାଚଲର୍ ଅଛ ଏବେ ମନ ଖୋଲିକି ଆଇଁଷ ଖାଇଦବ। ମ୍ୟାରେଜ ପରେ ଟିକେ ନାଗେ। ଏଦିନ ଖାଇବନି ସେଦିନ ଖାଇବନି ସେଦିନ ଖାଇବନି। ସେଟା ଟିକେ ରହିବ। କିନ୍ତୁ ଯେ ଆପଣ ଯେମିତି ବ୍ୟାଚଲର୍ ଅଛ ମୋ କହିବା କଥା ଜି ଭରିକି ସବୁ ଜିନିଷ କରିଦିଅ। ଯାହା ଇଚ୍ଛା ଅଛି।
ଆଉ।
ମ୍ୟାରେଜ ପରେ ସେଇଟା ମିଳିବା କ
ହଁ ଯେତେ ଯାହେଲେ ଘରେ ରହିଲେ ମାନେ ବାବା ମାଙ୍କର ସେମିତି ଏତେ ଓ ମାନେ ଉୁଁ ବାବା ମା କଣ ଆମକୁ ହିଁ ଛାଡି ଦିଅନ୍ତି ଆମ ଉପରେ ତାଙ୍କର ଭରସା ଥାଏ କି। ଏଇଟା କରକି ଯାଏ ଯେତେବେଳେ ବାହା ହେଲା ପରେ ସେଠୁ ଗୋଟେ ଅଲଗା ପରିବେଶ। ହେଇଯିବ ଆଉ ସେଠି ରହିବାକୁ ପଡିବ ତା ଭିତରେ।
ହଁ।
ହୁ ହଉ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ଆଉ କେବେ କଥା ହବା ଆଉ।
ହଁ ନିଶ୍ଚୟ ଫ୍ରି ଟାଇମ ରେ ବି ତମେ ବି କଲ୍ କରିବ ମୁଁ ବି କଲ୍ କରିବି କଥା
ଆଜ୍ଞା ଆଜ୍ଞା ଆଜ୍ଞା ହଉ ଠିକ ଅଛି। ହୁଁ